ହ୍ୟାଲୋ। ଶୁଭିଲା ହଁ କଣ କହୁଥିଲୁ ଶୋଇବା ବିଷୟରେ
ମୁଁ କହିଲି ମୋ ମାମା କାଲି ଯେଉଁ ମୁଁ ସନ୍ଧ୍ୟାବେଳେ ଶୋଇପଡ଼ିଥିଲି ଯେ ଉଠେଇଲେ କାଲେ ବାଡ଼ି ଧରିକି ଯିବି ବାଡ଼େଇବି ଯଦି ନ ଖାଇବୁ ତାରେ ଉଠିକି ନିଦରେ ତାରେ ଖାଇକି ତା ପୁଣି ଶୋଇଲିି।
ଓହୋ।
ହଁ।
କାଲି ଅମିତି ହେଇଗଲା।
କାଲି ତ ମୁଁ ଯାଇନଥିଲି ଆଜି ଫାଷ୍ଟ କଲି ନା ନା କାଲି ଯାଇଥିଲି ଯାଇଥିଲି।
ପହର ନ ଯାଇନଥିଲୁ।
ହଁ ହଁ ଆମ କାଲି ଯାଇଥିଲା ଜିନା ବି ଯାଇଥିଲା। ରଚନା ହେଲେ ଯାଇନଥିଲା।
ଉଁ ହୁଁ।
ହଁ।
ଆଉ କଣ କରି ଭାବିଲୁ।
ତା ସ୍ତ୍ରୀ
ତାପରେ ନର୍ସିଂ ତ କରିବୁନି।
ନା ନର୍ସିଂହ ବାଲା ଆଜି କଲ କରିଥିଲେ। ଯେ ମୋ ମାମା ମନା କଲେ ନ ି କି ଘରେ କରିବା।
ତମର ତ ମନା କହୁଦଉ ଯେ ଟିକେ ତ ମାମା କହନୁ ବାବୁ ବୁଝିବେ ମୋ ବାବା ଖାଲି ମୋ ପଛରେ ପଡିଯାଇନ୍ତି କୁଛନ୍ତି। ଫାର୍ମାସି କଲ ନର୍ସିଂଙ୍କ କର।
ହଁ ହଁ ମାନେ ଯିଏ ଯାହା କହିଲା ଖାଲି ସେଇଆ କର ନା
କଣ?
ଅ ସେ ତା ପର ପର ବି ଏଇଟା କର
ଆରେ ନେଟୱାର୍କ ଆସୁନି।
ଆରେ ନେଟୱାର୍କ ଆସିନି। କଣ କହୁଚୁ?
ତୁ ଦେଖେ ଏତିକି ସମୟ ରହିଯା।
ହଉ ହଉ।
ଶୁଭୁଚି?
ହଁ, ହଁ। ଏବେ ଯେ ଶୁଣ ଗଲା।
ହଁ କ ଏଥ
ମୁଁ କହିଲି ଆଉ ତୋ ବାବା ସମସ୍ତଙ୍କୁ ହଁ କରିଦଉଚନ୍ତି।
କହୁନାହାନ୍ତି ମୋତେ ବି କହୁ ନାହାନ୍ତି। ତୋ ବହୁ ଗୁଡା ଫର୍ମ ପକେଇ ସାରିଲେଣି ଏଠି ସେଠି ଯାଇ।
ତୁ ସବୁ ମାନେ ସବୁ ଜାଗାର ରେ ଆଡମିସନ୍ କରିଦେ ତାପରେ କୋଉଠିକି ଯାଆନି। ଘରେ ଆରାମରେ ଖାଇ ପିଇକି ରହ ଭଲ।
ସେଇଟା ହେଇପାରୁଥିଲେ ଭଲ ହେଇଥାନ୍ତା, ଆଉ ସିଏ ତ ହେଇପାରିବନି ବାକି ସ୍କୁଲ୍ ତ ଛୁଟି ଥାଆନ୍ତା ଗୋଟେ କଥା, ସ୍କୁଲ୍ ଖୋଲା ଅଛି କିଏ ସେ ରହିବ ଘର, ପଳେଇଲେ ଭଲ।
ଏ ହଁ ବା ହୁଁ, ମାନେ ସ୍କୁଲ୍ ଛୁ କଣ କହିଲୁ ସ୍କୁଲ୍ ଖୋଲା ହେଲା ମୋତେ ଡର ଲାଗୁଚି, ମାନେ ଯୋଉ ଦେଖୁନୁ ହୋମୱାର୍କ ଯୋଉ ସ୍କୁଲ୍ ରେ ଦିଆଯାଇଥାଏ ନକରିଥିଲା ବେଳେ ଯୋଉ ଟେନସନ୍।
ହୁଁ, ହୁଁ।
ଆମ ପୁଅ ହେରିକା ମାନେ ନା କରୁନି ଯେ ମାନେ ହଁ ମାନେ ମନେ ପଡି ଯାଉଚି ଉଁ ମୋର ମନେ ପଡିଯାଉଚି ଆମ ସ୍କୁୁଲ୍ ଟାଇମ୍ କଥା।
ଓ ହଁ ଆମ ଚୁଇଁ ମୋଠୁ ଲେଖା କରଉଚି ମଝିରେ ମଝିରେ।
ହଁ ଆମ ପୁଅ କିଛି କହିନି ସାର୍ ଯେତେବେଳେ ବାଡେଇବେ ତଳେ କହିବ ମୁଁ ଜାଣିଚି।
ହଁ ଆମ ଚୁଇଁ ଏବେ ନୂଆଁ ଯିବା ଆସ ଆରମ୍ଭ କରିଛି। ତା ଅକ୍ଷରେ ମୋ ଅକ୍ଷର ଏତେ ମିଶୁନି।
ମୋ ଗରମ ଲାଗିଲାଣି ସେଠି କେ ଓହୋ।
ତୁ କରୁଛି
ବାହାରେ ଅଛି। ଏ ଆମ ଦୁଆରେ ବସିଛି ଆଉ।
ମୁଁ ମୋର ବୁଲୁଚି ସ୍କୁଲ୍ ସାରା।
ହଁ ସ୍କୁଲ ଟିକେ ସଫାସଫି କରିଦେଇଥା ସ୍କୁଲ ଟେ ଝାଡୁ ଫାଡୁ କରିଦେଇଥା ହେଲେ
ଘ ନା ସ୍କୁଲ
ନୂଆ ପା କିଏ ଜଣେ ଆସିଛେ
ବସ୍ ହଁ ନୂଆ ପ୍ରିୟଜନ ଆସିଛନ୍ତି।
ମାନେ କଣ କହିଲ ଆମ ବେଳକୁ କେହି ପିଆନୋ ଫିଆନ ଆସିୁନଥିଲେ ଆମକୁ ମ୍ୟାମ୍ ଖାଲି କୁହନ୍ତି ସବୁ ଶନିବାରକୁ ଶନିବାର ପୁରା ସବୁ ଅଳିଆ ପଳିଆ ସବୁ ଝାଡ଼ୁ କରିକି ସୁ ାର ଏବେ ହେଲେ ତିନି ତିନି ଜଣ ପିଅ ନା
ତାପରେ ବି ଯ ଅପରିଷ୍କାର କଣ? ଆସିବୁ ଏଇ ପଛ ପଟୁ ଦେଖିବା ପାଇଁ ଏ ସବୁଆଡେ ଗଦା ଗଦା ହେଇଛୁ ପତ୍ର ପତ୍ର ସା ନ ରହୁଥିଲେ ରହିବ।
ଓହୋ। ତମ କଲେଜରେ ସାର୍ଟିଫିକେଟ ଦେଲେଣି
କିଯ
କଣ ଙ୍ଗହିଲ
ଦେଇଠି ଦେବେ ରାଜଜ ପାଇଁ
ଆମର ତ ସୋମବାର ଦିନ ଦେବେ
ଦେବେ ସୋମବାର ଦିନ
ସୋମବାରଠ ହଁ।
ହୁଁ ହଉ।
ଠିକରେ ଜାଣି ମୋର ଗୋଟେ ସାଙ୍ଗ କହୁଥିଲା ଆଉ।
କି ପୂଜା
ହଁ ତୁ କେମ ଜାଇଲୁ
ନଁ ହ ଖଲ ଠାସୁ ହି ବାଦି ଅଲ
ଓ ଓହୋ କାରଣ ଆଉ କେହି ତ ଆମ କଲେଜରେ ପଢି ନାହାନ୍ତି ସେଥିପାଇଁ ଭାବିକି କହିଦେଲୁ ନା।
ନା ଓଡିଶାରେ ତ ବହୁତ ପିଲା ତୁ ଚିହନି ବି ଥିବୁ ମତେ ନାଟ ଆଗି ହେଲା।
ହଁ ଓହୋ ତୁ ତାଲ ଭଗବାନ
ହଁ।
ଆଉ ତାହେଲେ ତୁ କେମତି ଯାଇଲୁ କିଏ କହିଥିଲା ବୋଲି ପୁରା ଡାଇରେକ୍ଟ ପୂଜା କହିଦେଲୁ
ନା ଭାବଥିଲି ବସିକ
ଓହୋ ମାନେ ଆଗୁଆ ଭାବି ରହିଥିଲୁ ତୁ କେମିତି ତାହେଲେ ଜାଣିଲୁ କହ ମୁଁ ତୋତେ ଏଥା ପଚାରିବି ବୋଲି ତୁ ସତରେ ଭଗବାନ
ନା ଭାଇ ମୁଁ ଆଜି ଖାଲିରେ ପଚାରୁଥିଲିଉ ମାନେ କେବେ ଦିଆ ହଉ କହିଲୁ ତାର ବିଷୟରେ ମୁଁ ଭାବୁଥିଲି। ସେତ ତାନଡ଼କୁଦି ଏ ସ୍ମ ଭିତରୁ ଭାବୁଥିଲି ତ ମନଲାିଲ ସଆଡ ଆସୁଛି। ଦେଲି ସେମାନେ କହିଥିବାରୁ କହିଥିବେ ସେ ଜୋତା ନ ପଚ ଦେ ସେଇ କହିଛି।
ପୂଜା କହିଛି ପୂଜା ସୁସ୍ମିତା କ ପଚାରିଲି ପୂଜା କହିଲା
ହଁ।
ହ ଲାଇନ ଅଛି ନା କଟିଯାଇଛି।
କଟି ଯାଇଥିଲା ଏବେ ଆଇଲା।
ହଁ ଆମର ବି ବାହାରେ ବଲ ଟା ଜଳିଲା ଯେ ମୁଁ ଭାବିଲି ଆମ ଝିଅ ଘର ଆଡେ ଦେଲ ନା ଯୋଉ ମାନେ
ନପ ହଁ। ଲାଇନ ଆଇିଲା ଏବେ।
ଓହୋ ତ ମାମା ରୋଷେଇ ଆରମ୍ଭ କଲେଣି ନା ନାଇଁ?
କଲାଣି।
ସରିଲାଣି?
ହୁଁ।
କଣ ବର୍ଷା ପାଇଁ ଜଲଦି କରିଦେଇଛ ନା।
ନା ନା ରୁଟି ରାତି୍ରେ ହବ ଖାଲି ହଉଛି ଏଇଠ ଗରମ କରିଦବେ।
ପୁଣି ନେଟବର୍କ ଆ ଆନି କୋଉଠି ଗଲୁ।
ହ
ନା ନା ଆସୁନି ଆଉ କୋଉଠିକି ଯାଇଥିଲୁ ସେଇଠିକି ଯା।
ହଉ ଏ ଷ୍ଟେଜ ଉପରେ ଆସୁନିତାଲେ ଏଟା ତୁ ତଳକୁ ଆସେ। ଆଇଲା। ହ୍ୟାଲୋ। ଶୁଭୁଛି ତ? ହଁ ଏବେ ଫୁଲ ନେଟୱାର୍କ ଆ
ହଁ ତମ
ତମର ଆଉ ନେଟୱର୍କ ଆସନି ବୋଧ କି ଶୁଭୁନି ଆଉ।
କେତେ କିଲମିଟା
କଣ?
ଆମ ଘରଠୁ ଆମ ଘରଟା କେତେ
କେତେ କିଲୋମିଟର ମୁଁ ତ କଇ ପାରିବିନି।
ଜାଣିନୁ ନା। ହଁ। ହଁ ହଁ ଶୁଣା ଯାଉଛି। ସୋମବାର ଦିନ ଯିବୁ ତୋ ବାବାଙ୍କ ସହିତ ଯିବୁ ନା ବସ ରେ? ହ୍ୟାଲୋ। ଚୁଲ୍ ବୁଲି